ହ୍ୟାଲୋ।
ହୁଁ କଣ କରୁଛୁ?
ଏଇଠି ବସିଛି।
ହୁଁ ଆଉ କଣ ଖାଇଛୁ?
ମୁଁ ଏବେ ଦହି ପାଣି ପିଇକି ଆସିଲି।
ହୁଁ।
ଆଉ ତୁ।
ମୁଁ ବି ଏଇଠି ବସିଛି ଆଉ।
ଆଉ ଘରେ ସବୁ।
ଘରେ ସବୁ ଭଲ ଆଉ ତମ ଘରେ!
ଆମ ଘରେ ବି ଭଲ ଅଛନ୍ତି।
ଆଉ ରଜ ଡ୍ରେସ କିଣିି ସାରିଲୁଣି।
ରଜ ଡ୍ରେସ ନାଏଥର ତ ଆମର ରଜ ହବନି ନା।
ଓହୋ କଣ ପାଇଁ?
ହବନି ଆଉ।
ଓହୋ।
ଆଉ ତୋ ଡ୍ର ତୁ ରଜ ଡ୍ରେସ କଲୁଣି।
ନା ମୁଁ ବି ଏଥର କରିନି।
ହୁଁ ହୁଁ।
ହଁ।
ଆଉ? ଅଲଗା ଯାଇଁକି କଥା ହଉନୁ, ଅଲଗା ଜାଗାକୁ ଯାଇଁକି।
କଣ?
ନାଁ ନାଁ।
କଣ କହୁଚୁ?
ହୁଁ। ମୁଁ କହିଲି ଅଲଗା ଜାଗାକୁ ଯାଇଁକି କଥା ହ।
ଅଲଗା ଜାଗାକୁ ମାନେ?
ସେଇ ଜାଗାଟା ଯେଉଠୁ ଅଛୁ, ସେ ଜାଗାଟା ଛାଡ଼ି ଦେ।
ପାଗଳ ତୋତେ ଏଇଆ କହି ଥିଲି କଲ୍ ରେ କଥା ହେବା ପାଇଁ।
ହୁଁ ହୁଁ।
ଅ, ହଁ। ଆଉ କଣ କ?
ହଉ ସବୁ କଣ କହିଜା ଆପଣଙ୍କର, ଖବର କଣ?
ମୋ ଖବର ଭଲ ଆଉ ତୋ ଖବର୍?
ମୋ ଖବର ବି ଭଲ, ଆଉ କନ୍ କର ଚାଷ କ୍ଷତି କଲାଣି କେତେ ବାଟ? ବି
ହଁ, ସେଇ ଭଳିଆ ଚାଲଚି ଆଉ। ଏବେ ଏଇ ବୁଣା ବୁଣି ଆଉ ହେଇଛି। ହଉ ଚାଲିଚି ଆଉ, ଆଉ ତମର ସବୁ କେମିତି ଚାଲିଚି?
ଆମର ବି ସେୟା। ଆ ରଜରେ ତମ ଘରେ କଣ ପିଠା ହବ?
ଆମର ବୋଧେ ଏଥର କିଛି ହବନି ରଜ, ତ ଡ୍ରେସ୍ ବି କରିନି ରଜରେ, କଣ ଆଉ ହବ, ହଁ। ଆଉ ରଜରେ କୁଆଡ଼େ ଯିବୁ?
ରଜରେ, ଏକ୍ଜାମ୍ ଦବା ପାଇଁ ଯିବି।
ଅ ହଁ ଏକ୍ଜାମ୍ ବଧେ ରହିଚି?
ହୁଁ।
ଆଉ କିଛି ପ୍ଲାନିଂ ନାହିଁ?
ନାଇଁ ସେମିତି କିଛି ପ୍ଲାନିଂ ନାହିଁ।
ଅହଂ। ଓ, ଏତ ଅଛି ଦେଖିବା ଏଇଠି କୋଉଠି ବୁଲିବି ଟିକେ ସାଙ୍ଗମାନଙ୍କ ସହିତ। ଆଉ କୁଆଡ଼େ ଯିବା? ଯୋଉ ତ ଗରମ ହଉଚି
ହୁଁ।
ପୁରା ପ୍ରବଳ ଜୋର୍ ସେ ଖରା ହଉଚି। ଆଉ କୁଆଡ଼େ ଏଇଠି ପାଖାପାଖି କୋଉଟି ଟିକେ ବୁଲାବୁଲି କରିବି ଆଉ।
ହୁଁ।
ହଁ ଆଉ କଣ କହ?
ହଁ ଖରା ବେଳେ କଣ ଖାଇଥିଲୁ?
ଖରାଳେ ଆଜି ବିରିୟାନୀ ଖାଇଥିଲି।
ନୋ ସେମ୍ ମୁଁ ବି ଆଜି ବିରିୟାନୀ ଖାଇଥିଲି।
ଅ ହ। ହଁ ମୁଁ ଆଜି ବିରିୟାନୀ ଖାଇଥିଲି। ଆଜି ଯାଇଥିଲି ଟିକେ ମାର୍କେଟ୍ ସେଇଠୁ ଖାଇଦେଇକି ପଳେଇ ଆସିଲି ଆଉ।
ଅ ହଁ।
ହଁ। ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଠିକ୍ ଠାକ୍ ଅଛନ୍ତି।
ହଁ। ଆଉ।
ଆଉ କ ହଁ ମୋହ ଦେହ ପୁରା ଠିକ ଅଛି।
ହୁଁ। ଆଉ।
ଆଉ ଆଣ୍ଟି କଣ କରୁଚନ୍ତି?
ଏ ଘର ଖରୁଚି ବୋଧେ ଆଉ।
ଅହ ଆଉ କଣ?
କଣ ଏ? ହଉ ତୁମୋ ଘରେ ସବୁ କଣ କରୁଛନ୍ତି କିଏ?
ହଁ ଏବେ ସେଇ ଚାଲିଛ ଆମ ଆଉ।
ଓହୋ।
ଆଉ ସକାଳେ କଣ ଖାଇଥିଲୁ?
ସଖାଳେ କଣ ପଖାଳ ହେଇଥିଲା।
ହୁଁ ପଖାଳ ତ ସମସ୍ତଙ୍କ ଘରେ ଆଉ। ଖରା ଦିନ ତ ଯୋଉ ଖରା ହଉଛି ଡେଟ ରେ। ହୁଁ। ଆଉ କଣ?
ଆଉ ଖରା ବେଳେ ତ ବିରିୟାନୀ ତାପରେ ପଖାଳ ଏବେ ଟିକେ ଦହି ପାଣି ପିଲି।
ହୁଁ ଆଉ ରାତି ରେ?
ରାତିରେ କଣ କରିବେ ଜାଣିନି।
ହଁ-ହଁ ଏଇ ରୁଟି କଣ ହେଇଥିବ ଆଉ।
ହୁଁ।
ହଁ। ଆଉ ଏବେ ଯୋଉଠି ଯୋଉ ନୂଆ ଦୋକାନ ବି ଖୋଲିଛି କୋଉଠି ସେ ଜାଗା ଟା
ହିଁ ଯାଜପୁର। ନା ମ ଏ ଡ୍ରେସ ଦୋକାନ ଗୋଟେ ଖୋଲିିଚି ନୂଆ ଗୋଟେ ଦେଖିନୁ ରିଲସ୍ ରେ ସବୁ ଆସୁଛି।
ମଙ୍ଗଳପରୁ।
ହଁ ସେଇଟା କୋଉ ପଟେ କେଜାଣି ରାସ୍ତା ଟା ମୁଁ ଜାଣିପାରୁନି ମୁଁ ଯାଇ ବିି ପାରୁନି କିଛି ଆଣିପାରୁ ନି ଭଲ କଲେକ୍ସନ ବି ସେ ରଖିଛି।
ମୁଁ ସେଟା ମ୍ୟାପରେ ଦେଖିଥିଲି କେତେ ଉଁଏ-ଆମର। ଏଇଠୁ କେତେ ବାଟ ହବ ଯେ? ଟାଇମ ଲାଗିଯିବ ପଇଁଚାଳିଶ ମିନିଟ୍ କି ଘଣ୍ଟେ ଭଳିଆ ପହୁଞ୍ଚୁ ପହଞ୍ଚୁ ସେଠି।
ଆଉ ମତେ ତାହେଲେ ଆହୁରି ପୁରା ଘଣ୍ଟେ ଉପରେ ଲାଗିବ ଆଉ କିନ୍ତୁ ମୁଁ ଜାଣିନି ସେଟା କୋଉଠି ଖୋଲିଚି? କିନ୍ତୁ ଭଲ କଲେକ୍ସନ ସବୁ ରଖୁଚି ରିଲସ ରେ ତ ଦେଖୁଥୁଲି।
ହୁଁ
ହୁଁ ରଜରେ ତ ପୁରା ଭାରି ଭିଡ ହଉଛି ସେ ଦୋକାନ ଟାକୁ ସବ ବହୁ ପ୍ରକାରର ଭେରାଇଟିଜି ବି ରଖୁଛି। ହଁ
ଆଉ
ଆଉ ତାପରେ କଣ କରିବୁ ପଢାପଢି ତସ କରେ?
ଅଛି ଆଉ ପଢାପଢି ଦେଖିଆ। ମୁଁ ପରେ ଭାବୁଛି ମ୍ୟାରେଜ କରିଦେବି।
ଓହୋ ଭଲ ମ୍ୟାରେଜ କରନା ଆମସବୁ ଡାକିବୁ ଆଉ
ହୁଁ ମୋ ପାଇଁ ଗିଫ୍ଟ ନେଇକି ଆସିବୁ।
ହଁ ଗୋ ବଡ ଗିଫ୍ଟ ଗୋଟେ ନେଇକିଯିବି ତୋପାଇଁ।
ଭଲ ଗିଫ୍ଟ ବଡ ଗିଫ୍ଟ ଦରକାର ନାହିଁ ଭଲ ଗିଫ୍ଟ ଦରକାର।
ନା ମୁଁ ବଡ ଗିଫ୍ଟ ଦେଇପାରିବି ଭଲ ଗିଫ୍ଟ ଦେଇପାରିବିନି।
ଏଇ ଇମିଟେସନ ନେଇଯିବା ଆଉ ମଙ୍ଗଳପୁରୁରୁ ନେଇ ଗଣି ଶାଢୀ ଗୋଟେ ନେଇଆସିବା ଆଉ
ହୁଁ ହୁଁ
ଦୁଇଶହ ଟଙ୍କିଆ ଶାଢୀ ଗୋଟେ ନେଇଆସିକି ତାେତେ ଗିଫ୍ଟ ଦେଇଦେମି। ହଁ। ଆଁଉ ଆଉ ଦ ମାର୍କେଟରେ ବୋଧେ କିଛି ରେଷ୍ଟୁରାଣ୍ଟ ଖୋଲିନଥିବ।
ନା ହଁ ଗୋଟେ ଖୋଲିଛି ଆମର ଏଇ ଯୋଉ ବସଷ୍ଟାଣ୍ଡ ପାଖରେ
ଅହ
ଗୋଟେ ଖୋଲିଛି।
କଣ ଭଲ ରେଷ୍ଟୁରାଣ୍ଟ?
ହୁଁ।
ହୁଁ ହୁଁ ଯାଇଚୁ?
ଆସୁନୁ କେବେ ଖାଇଆକୁ ଦବୁ?
କାଇଁ ମୁଁ କଅଁପାଇଁ ଦେବି ତୁ ଦଉନୁ ତୁ ଦେଖିକି ରଲ ରେଷ୍ଟୁରାଣ୍ଟରେ ତୁ ଖାଇଆକୁ ଦବାକଥାନା ଆଉ ଡାକିକି କହିବା କଥା ଆସେ ଖାଇକି ଯିବୁ। ଆଜି ମୋ ତରଫରୁ ଟ୍ରିଟ୍।
ନାଇଁ ନାଇଁ ତୁ ଆଗେ ଫାଷ୍ଟ ଟ୍ରିଟିଦେ ତାପରେ ମୁଁ ଦେବି।
ନାଇଁ ନାହିଁ। ମୁଁତ ତୋ ବାହାଘରପା ହେଇଯିବ ସେତେବେଳକୁ ଆଉ ଗିଫ୍ଟ ଦେବି ଆଉ ସେତେବେଳେ ଥୋଡି ଆଉ ଖାଇପାରିବୁ। ଗିଫ୍ଟ ଆଉ ନେ ଦେବିନା ଆଉ ଟ୍ରିଟ୍ କଣ ଦେବି ତୁଏଥର ଟ୍ରିଟ୍ ଦେଇଦେ। ତୁତ ବାହା ହେଇଯିବୁ କହୁଛୁ।
ହଁ ହଁ ଆଉ ଏଠି ଆମର ଗୋଟେ ମ କରେ ଚାମିନି ବହୁତ ଫେମସ୍ ଅଛି।
କଣ କି? କଣ କହିଲୁ?
ମୁଁ କହିଲି ଏଠି ଆମର ଗୋଟେ ଚାଉମିନ ବି ବହୁତ ଫେମସ୍ ଅଛି। ଆସିବୁ ସେଇଠି ଖୋଇବି ତୋତେ।
ଚାଓମିନ ତ କିଏ ଖାଇବ ତୁ ସେ ରେଷ୍ଟୁରାଣ୍ଟ ନେଇଯିବ ମୁଁ ଯାହା ଅର୍ଡ଼ର କରିକି ଖାଇବି। ଚାଉମିନ ତ ସବୁଆଡେ ମିଳୁଛି ଭଲବି ମିଳୁଛି ଆଉ ଚାଉମିିନ କିଏ ଖାଇବ।
ଉଁ, ଉଁ, ନା ନା ସେଇଠୁ ତ ଯାଇ ହ ବନି ମୁଁ ସ୍କୁଟି ଶିଖିନିନା।
ଆରେ ମୁଁ ଯାଇ ନେଇ ଆସିବିନି କି ତୋତେ।
ନା।
ଆରେ ମୁଁ ନେଇ ଆସିଲେ, ଆଉ ପୁଣି ଚାଉମିନ କେମିତି ଦବୁ ଖାଇବା ପାଇଁ?
ଠି ମୁଁ ତାକୁ କହି ମୁଁ ନିଜେ ଘରେ ବନେଇଦେବି।
ତୁ ବା କହିଲୁ ତୁ ଗୋଟେ କୋଉ ଜାଗାରେ ଖାଇବା ଅଛି ବୋଲି ଭଲ ମକରା କଣ ଦୋକାନ କହିଲୁ।
ନା ନା ମୁଁ ନିଜେ ବନେଇଦେବି।
ଏ ନା ଥାଉ ମୋତେ ଏତେ ଜଲଦି ଯିବାର ନାଇଁ ଲୋ।
ଓ
ତୁ ବନାନା ତୁ ମୋତେ ରେଷ୍ଟୁରାଣ୍ଟ ନେଇଯିବୁ ମା- ମୁଁ ଅର୍ଡର କରିବି ମୁଁ ଖାଇଦେବି। ତୁ ଖାଲି ପେମେଣ୍ଟ ଟା କରିଦବୁ ଆଉ।
ଆଉ ସବୁ କଣ ଖବର? ମୋ ଘରକୁ କେବେ ଆସୁନୁ।
ଯାଉନି ଖରା ପାଇଁ ଜମା ଯାଇ ହଉନି ବାହାରକୁ ତ ବାହାରି ବି ହଉନି ଖରାରେ ଆଉ କୁଆଡେ ଯିବି। ମୋର ତ ଏଇ ଏକ୍ଜାମ୍ ସରଲାଣି ଘରେ ହିଁ ଅଛି। ଆଉ ଯାଇ ପାରୁନି କୁଆଡେ ଉଁ,। ଏତେ ଜୋରେ ଖରା ତ ହଉଛି ବାହାରିବା ବି ମୁସ୍କିଲ୍।
ଓ ହଁ, ହଁ।
ହଉ।
ଉଁ, ବର୍ଷା ବର୍ଷା ହଉଛି ନା ସିଆଡେ?
ହଁ ଏଠି ତ ଡେଲି ଚାଟା ବେଳେ ବର୍ଷା।
ହଁ।
ହଁ ତୋମ ସିଆଡେ ହଉଛି ନା?
ନା ଆଜି ତ ନାହିଁ।
ଓ ହୋ। ଏଠି ତ ରେଗୁଲାର ମାନେ ସବୁବେଳେ ପୁରା ବର୍ଷା ଲାଗି ରହିଛି। ଖରା ବେଳକୁ ପୁରା ବିଜୁଳି ଘଡଘଡି ସହିତ ପୁରା ଦଉଛି ବର୍ଷା ପୁରା ଅଲଗା ପ୍ରକାର।
ହଁ, ହଁ।
ସକାଳୁ ପୁରା ନିର୍ଦ୍ଦୁମ ଖରା।
ହଁ।
ହଁ। ଆଉ।
ଆଉ କଣ?
ଆଉ କଣ କହୁଛୁ?
ନା ଆଉ କଁ?
ହଉ ରଖୁଛି।
ହୁଁ ହୁଁ।
ହଉ।
ହଉ।
ଟା ଟା।
ଟା ଟା